ହାଲୋ।
ହାଲୋ।
ହୁଁ କଣ କରୁଛ?
ସୋଇଚି ଆଉ କଣ
ଆଜି
କଣ କହିଲେ?
ତମର ପାଞ୍ଚଟା ମୋର ପାଞ୍ଚଟା ଇଏ କରିଦବା।
ପା
ତମର ତ ହଁ। ଆମର ସବୁ ପାଞ୍ଚ ପାଞ୍ଚ ଥରକ। ମାନେ? ତମକୁ ଯୋଉଟା ଆସିଲା। ତମକୁ ଯୋଉଟା ଆସିନିନା ହ୍ୱାଟସପ୍ ରେ ମତେ ବି ସେଇଟା ଆଇଚି।
ବୁଝିଲ?
କେତେ ମିଣ୍ଟି? ଅଣା ଅସି ହେଇଯିବ, ଶହେ ଅଶୀ ମିନିଟ୍ ନହେଲେ ଏକ୍ସପାରୀ ହେଇଯିବ ତ।
ନା ସେଟା ଆସିନି, କଣ କୁହନି ମୋର ମୋର ମାତ୍ର ହେଇଛି ସତରଟା ହେଲା।
ହ।
ଆଜି ବୋଲେ ମୁଁ କରିନି ସତରଟା। ମୁଁ ଆଜିଠୁ କାଲି ରବିବାର ପର୍ଯ୍ୟନ୍ତ ମୋର ଡେଟ୍ ଲାଇନ୍। ଯଦି ନ ସରିଲା ମୋ ଟାକ୍ସ ତାହେଲେ ଖତମ୍।
ମତେ ବି ତ ସେଇଟା କରିଚ ଆଜି ସନିବାରେ କାଲି ରବିବାରେ।
ଆମର ଏଠି, ତମର ମୋର ମିଶିକି ପାଞ୍ଚ ଛହଶଟା କରିଦବା।
ହୁଁ।
ତମର ହେଇଛି କେତେଟା ମତେ କୁହ?
ମୋର ହେଇଛି ବାଇସ୍ ଟା।
ତମେ ତ ମୋଠୁ ଆଗରେ ଅଛ। ମୋର ସାତଟା। ଆମେ ଆମର ପାଞ୍ଚ ପାଞ୍ଚ ଟା କରିଦବା।
ହୁଁ।
ତମର ତ ଏଇନା କେତେଟା ହେଇଛି ଆଠଟା ବେଳେ ହେଇଛି ନଅଟା ପର୍ଯ୍ୟନ୍ତ କରିବା। ତାପରେ ଏଗାରଟା ବେଳେ ଆଉ ଥରେ ଷ୍ଟାର୍ଟ କରିବା।
ହଁ।
ମୁଁ ଆଜି ଯେମିତି ହେଲେ ଇଏ କରିବି, ନହେଲେ ମୋ ଅବସ୍ଥା ଖରାପ ହେଇଯିବ।
କଣ କରୁଛନ୍ତି କଣ?
ହୁଁ।
ହଉଛି ଏରା।
କଣ କରୁଛନ୍ତି?
ଖାଉଚି ଖାଉଚି।
କଣ ଖାଉଚ?
ମୁଁ ଏଇ ସକାଳୁ ଫାଷ୍ଟ ଉଠିଲି। ଆମ ଇଏ ସାରିକି ମିଶ୍ରି ପାଣି ପିଇକି ଆଉ ମଟନ ହୋଉଛି। ତମେ କଣ ଉଠିଲ ନା ଉଠିନ? କଣ?
ହଁ ମୁଁ ଉଠିକି ତ-ମୁଁ ଉଠିକ ତ ମୁହଁ ଦେଖୁଚି ଆଉ।
ରଖୁଚ ତାହାଲେ। ବ୍ରଶ୍ କରିନ?
କଣ୍ କହିଲେ?
ବ୍ରଶ୍ କରିନ?
ନାଇଁ କରିନି। ତମ ଆଡେ ଗଣେଶ ପୂଜା କେମିତି ହୁଏ?
ହୁଁ ଭଲ ଗଣେଶ ପୂଜା ହୁଏ।
ଗଣେଶ ପୂଜା କଣ ପାଇଁ ହୁଏ ଜାଣିଚ?
ନା ଜାଣିନି କହିଲ।
କଉ ବିଷୟରେ ଗଣେଶଙ୍କ ବିଷୟରେ ଜାଣିଚ?
ତମେ ଜାଣିଚ ନା କୁହନା ତମେ ଆଗ କୁହ ତାପରେ ମୁଁ କହିବି।
ଏସବୁ ମାନେ ଗଣେଶ ଦେବ ଆଗ୍ର ପୂଜା- ଅଗ୍ର ପୂଜା କୁହାଯାଏ ଜାଣିଚ? ବିଦ୍ୟା ବୁଦ୍ଧି ଓ ସିଦ୍ଧି ସଫଳତାର ଦାତା ଭାବେ ସେ ପୂଜିତ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ସାରା ଦେଶରେ ଗଣେଶ ପୂଜା ବା ବିନାୟକ ଚତୁର୍ଥୀ ପାଳନ କରାଯାଏ ଆମେ ମୁଖ୍ୟତଃ ଛ ଛାତ୍ରଛାତ୍ରୀ ମାନେ ଆଉ ଶିକ୍ଷାତ୍ରୀ ମାନେ ବ ତର ପ୍ରିୟ ପର୍ବ ଏଟା କିନ୍ତୁ ସେ ବୁଦ୍ଧିଦାତା ନା ସେଥିପାଇଁ। ଆଉ ପୁରୁଣା ଶାସ୍ତ୍ର ଅନୁଯାୟୀ ମହାପ୍ରଭୁ ଗଣେଶ ହେଉଚନ୍ତି ମାତା ପାର୍ବତୀ ଓ ପରମେଶ୍ଵର ଶିବଙ୍କ କନିଷ୍ଠ ପୁତ୍ର ଆଉ ତାଙ୍କ ନାଁ ଗଜାନନ ମଧ୍ୟ। ସେହିଭଳି ମୁହଁ ତାଙ୍କର ବିଶାଳ ଉଦର ପେଟ ଗଜାନନ ରୂପରେ ପଛରେ ଏକ ସୁନ୍ଦର ରହସ୍ୟ ରହିଚି ଗଜାନନ କଣ ପାଇଁ ତାଙ୍କ ନା ଜାଣିଚ? ଆମ୍
ମାତା ପାର୍ବତୀ ନିଜର ଦେହରେ ହଳଦୀ, ଚନ୍ଦନ ଏକ ପୁତ୍ର ସନ୍ତାନ ସୃଷ୍ଟି କରି ହରରରେ ଜଗାଇଥିଲେ ମହାଦେବ ଶିବ ଯେତେବେଳେ ଆସିଲେ ସେ ବାଳକ ଜଣକ ତାଙ୍କୁ ଭିତରକୁ ଯିବାକୁ ବାରଣ କଲେ ସେଥିରେ ଗୋଦି କ୍ରୋଧିତ ହୋଇ ଶିବ ତାଙ୍କର ଶିର ଛେଦ କରିଦେଲେ। ପରେ ମାତା ପାର୍ବତୀଙ୍କୁ ତୁ ଦୁଃଖ ଦୁଃଖୀ ହୋଇ ରାଗରେ ତାଣ୍ଡବ କଲେ ପ୍ରଭୁ ଶିବ ଏକ ହାତୀ ଛୁଆର ମୁଣ୍ଡ ଆଣି ବାଳକର ଧଡାରେ ଯୋଡି ତାଙ୍କୁ ଜୀବଦାନ ଦେଇଦେଲେ। ସବୁ ଦେବତା ଆସି ତାଙ୍କୁ ଅଗ୍ରପୂଜା ଦେବାରେ ବରଦାନ କଲେ ସବୁ ଦେବତା ଆଉ ତା ଅର୍ଥ ବରଦାନ ଦେଲେ ଆଉ।
ଆମର ତ ସବୁ ଗଣେଶ ପୂଜା ଦିନ ସକାଳୁ ସକାଳୁ ଚାରିଆଡେ ଫୁଲ ତୋଳି ଯିବୁ ଫୁଲ ତୋଳିକ ଆସିକି ପୂଜାକୁ ଯିବୁ। ସେଇ ସେ ସ୍କୁଲ କଲେଜେ ଶିକ୍ଷାନୁଷ୍ଠାନରେ ଆଉ କ୍ଲବ୍ ମାନଙ୍କରେ ବଡ ବଡ ତୋରଣ ହୁଏ। ପୂଜା ମଣ୍ଡପ ବି କରାଯାଏ ଆଉ ଆମ ଛାତ୍ରଛାତ୍ରୀ ମାନେ ପୋଷାକ ପିନ୍ଧି ହାତରେ ସାଙ୍ଗ ବହି, ଖାତା, କଲମ, ପେନସିଲ୍ ଧରି ପୂଜା ମଣ୍ଡପକୁ ଆସନ୍ତି। ପୂଜା କରିବ ବୋଲି ଆଉ ମାଟିରେ ନିର୍ମିତ ଗଣେଶ୍ ଗଣେଶ ମୂର୍ତ୍ତି ବହୁତ୍ ସୁନ୍ଦର୍।
ହୁଁ
ଆଉ ଗଣେଶ ଥିଲେ ଲଡୁ ଆଉ‌ ମୋଦକ ଆଉ ପ୍ରସାଦ ଲାଗେ। ପୂଜା ଶେଷରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଏ ଆଉ ଲାଷ୍ଟ୍ ରେ ଭୋଗ ବଣ୍ଟନ କରାଯାଏ।
ଓଡିଶାରେ ଗାଁଠୁ ସହର ସବୁଠି ଗଣେଶ ପୂଜାର ଉତ୍ସା ଦେଖିବାକୁ ମିଳେ କଟକ ଭୁବନେଶ୍ୱର ହଉ ଅଟଣୀ ଭଳି ସ୍ଥାନରେ ବିରାଟ ବିରାଟ ମୂର୍ତ୍ତି ସହ ଜାକ ଜମକ ହେଇ ପୂଜା ଅନୁଷ୍ଠିତ ହୁଏ। ଅନେକ ସ୍ଥାନରେ ଶା କୃତ କାର୍ଯ୍ୟକ୍ରମ ହୁଏ ଭଜନ ସନ୍ଧ୍ୟା ହୁଏ ନାଟକ ହୁଏ
ଜାତୀୟ ସ୍ତରରେ ଦେଖିଲେ ମହାରାଷ୍ଟ୍ର ମୁମ୍ବାଇ ପୁନେ ଗଣେଶପୁର ସାରା ପ୍ରସିଦ୍ଧ ବିଶ୍ୱ ଈଶ୍ୱର ପ୍ରସିଦ୍ଧ ଜାଣିଛ
ହୁଁ ହୁଁ
ଦଶ ପନ୍ଦର ଫୁଟ କୋଡିଏ ଫୁଟ ମୂତ୍ତି ହୁଏ ତ ମାଡେ କେତେ ଫୁଟ ହୁଏ
ଆମ ଆଡ଼େ ଫେ ଫେ ଫେ ହୁଏ ରଆଡ ସମସ୍ତ କରନ୍ତି
ଗଣପତି ବାବା ମୋରିଆ ଧନିରେ ସାରା ପରିବେଶ କମ୍ପିତ ହୋଇ ଉଠେ
ହୁ୍
ତାପରେ ଏହାର ବିରାଟ ଶୋଭାଯାତ୍ରା ଯାଇ ମୂର୍ତ୍ତି ଗୁରାକ ସବୁ ନଦୀରେ ମାନେ ଅସାଣି କରି ମୂର୍ତ୍ତି ଗୁରା ବିସର୍ଜନ କରାଯାଏ
ଆଚ୍ଛା
ଗଣେଶ ପୂଜା କେବଳ ଏକ ଧାର୍ମିକ ପର୍ବ ନୁହେଁ ଏହାର ଏକ ବଡ ସାମାଜିକ ଗୁରୁତ୍ୱ ରହିଛି ସେତା ଏହି ପର୍ବ ଜାତି ଧର୍ମ ବର୍ଣ୍ଣ ଭେଦ ଭାବ ବୁଲି ସମସ୍ତଙ୍କୁ ଏକତା ସୂତ୍ର ରେ ବାନ୍ଧିବାକୁ ଶିକ୍ଷା ଦିଏ
ପ୍ରଭୁଙ୍କର ବଡ ବଡ କାନ ଆମକୁ ସ୍ୱତ ସେବାକୁ ଏବଂ ଛୋଟ ଆଖି ଆମକୁ ଜୀବନର ଏକାଗ୍ରତା ରଖିବାକୁ ପ୍ରେରଣାନ୍ତି
ହୁ ହୁ ହୁଁ
କଣ କହିଲେ?
ମାନେ ତାଙ୍କୁର ଯେତେବେଳେ ଯୋଉ ଇଏ ଜଣେ ରୁଷୀ ଡାକିକି ନେଲେ ର୍ରାମାୟଣ ଲେ ଖିଆ ପାଇଁ ନା ମହାବାର ତ
ହୁଁ
ଦେଖିବା ପାଇଁ ସେ ସେତେବେଳକୁ ଗଲେ ଯେ ଦେଖୁଥିଲେ ପେନ୍ ଯେ ଛିଡିଗଲା ପେନ୍ ସେ କହିଲେ ତମେ ଡାକିବାରେ ବିଳମ୍ବ କରିବନି କି ମୁଁ ଲେଖିବାରେ ବିଳମ୍ବ କରିବିନି। ଋଷି କହିଲେ ଯେ ତମେ ଲେଖିବାରେ ବିଳମ୍ବ କରିବନି ଆଉ କହିଲ ଇଏ କରିବାରେ ବିଳମ୍ବ କରିବନି
ହୁଁ
ଲେଖ ତାଙ୍କ ପେନ ଭାଇଁକି ଗଲା ସେ କଣ କଲେ ଯେ ତାଙ୍କ ପାଟିରୁ ଦାନ୍ତ ଭାଙ୍ଗିକି ଲେଖିବା ଆରମ୍ଭ କଲେ
ଜଣେ ଥିଲା
ଆଉ
ମଁ ସେତୋଳେ ପେନ୍ ଥିଲା?
ନାଇଁ ବେ ଥାଇପାରେ ପେନ୍ ନୁହଁ ହେଲା ଇ ଆଉ ଗୋଟେ କଣ ଗୋଟେ ଥିଲା।
ମାନେ ମୁଁ ଶୁଣିଚି କାଲେ ମୟୂର ପୁଁଚ୍ଛରେ ଦେଖନ୍ତି।
ହଁ ହଁ ମୟୂର ପୁଁଚ୍ଛରେ ମୟୂର ପୁଁଚ୍ଛ। ଯଉ ଆମ ଓଡ଼ିଶାରେ ସବୁ ପର୍ବପର୍ବାଣି ବିଷୟରେ ଜାଣିଚ?
ଜାଣିଛି।
ଓଡ଼ିଶା ହଉଛି କଳା ସଂସ୍କୃତି ଓ ପାର ପାରିମ ଏକ ଅନ୍ୟତମ ଭୂମି। ଏଠାରେ ବାର ମାସ ତେର ପର୍ବ ପାଳନ କରାଯାଏ ବୋଲି ପ୍ରବାହ ରହିଛି। ଓଡ଼ିଶାରେ ପ୍ରତ୍ୟେକଟି ପର୍ବପର୍ବାଣୀ ପଛରେ ସାମାଜିକ ସହୃଦ୍ଦ୍ରତା ଆଧ୍ୟାତ୍ମିକ ଭବନା ଏବଂ ପ୍ର ପ୍ରତିବାଦ ପ୍ରତିଭକ୍ତିର ଏକ ଗଭୀର ସନ୍ଦେଶ ଥାଏ। ଓଡ଼ିଶାର ତଥା ରଥଯାତ୍ରା, ଗୁଣ୍ଡିଜା ଯାତ୍ରା, ରଜ ପର୍ବ, ଦୁର୍ଗା ପୂଜା ନୂଆଖାଇ, କୁମାର ପୂର୍ଣ୍ଣିମା, ବାଲିଯାତ୍ରା ପ୍ରଥମାଷ୍ଟମୀ ଅନ୍ୟାନ୍ୟ ପ୍ରମୁଖ ପର୍ବ ଆଉ। ନାଇଁ ନାଇଁ କିନ୍ତୁ ନୂଆଖାଇ ଆମ ଓଡ଼ିଶାର ବଡ଼ ପର୍ବ ନା ଆଉ।
ଡେ
ନାଁ ଆମ ଓଡ଼ିଶା ସଂସ୍କୃତି କହିଲେ ଆମେ ଜଗନ୍ନାଥ ସଂସ୍କୃତି ବୁଝାଏ। ଆଷାଢ଼ ମାର୍ଖେ ଶୁ ଶୁକ୍ଲପକ୍ଷେ ଦ୍ୱିତୀୟା ତିଥିରେ ପସିଦ୍ଧ ବିଶ୍ୱବସ୍ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୁଏ। ଏହି ଦିନ ମହାପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ସହ ତିନୋଟି ବିଶାଳ କା ଠ ରଥରେ ବସି ବଡ଼ ଦାଣ୍ଡ ଦେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ଏ ଜାତି ଧର୍ମ ବର୍ଣ୍ଣ ନିବ୍ରିଶେଷରେ ସମସ୍ତଙ୍କୁ ଏକାଠି କରିବାର ପର୍ବ। ଯୋଉଠି ଭଗବାନ ନିଜେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମନ୍ଦିର ବାହାରକୁ ଆସନ୍ତି ଭାରି। ଆ ପରେ ସାତ ଦିନି ଗୁଣ୍ଡିଚା ମନ୍ଦିରରେ ରହନ୍ତି। ସାତ ଦିନି ପରେ ଗୁଣ୍ଡିଚା ଯାତ୍ରା ପୁଣି ଜଗନ୍ନାଥ ଶୀମନ୍ଦକୁ ଫେରି ଆସନ୍ତି।
ଏତ୍ରେ ବିସେରୁ
ଆଉ ରାଜା ତେ କାହା ବିଷୟରେ?
ବେଥଯାତ୍ରା ବିଷୟରେ।
ରଥଯାତ୍ରା ବିଷୟରେ?
ହୁଁ।
ରଥଯାତ୍ରାରେ ର ର ରଥଯାତ୍ରାରେ ନନ୍ଦିଘୋଷ ରଥ କେତେଟା ଚକ ଅଛି କହିଲ?
ହାରିଟା।
ଷୋଳଟି।
ହୋଟା।
ଜଗନ୍ନାଥଙ୍କମଳର ନନ୍ଦୀ ଘୋଷ ରଥ ସୁଭଦ୍ରାଙ୍କର ହଉଚି ଦେବଦଳନ ରଥ। ଆଉ ବଳଭଦ୍ରଙ୍କର ହଉଚି ତାଳଧ୍ୱଜ ରଥ।
ଆଚ୍ଛା।
ଆଉ ରଥ ଆଉ ରଜ ତାପରେ ରଜ ଏବେ ତ ଗଲା। ରଜ ହଉଚି ଓଡ଼ିଶାର ଏକ ସତନ୍ତ୍ର ଗଣପର୍ବ। ଏହା ମୁଖ୍ୟତଃ କୃଷି ଓ ନାରୀ ମାନଙ୍କୁ ନେଇ ସମ୍ମାନ ଜଣିଇବା ପାଇଁ ପାଳନ କରାଯାଏ। ଜ୍ୟେଷ୍ଠ ମାସ ଶେଷ ଦିନରୁ ଆରମ୍ଭ ହୋଇ ଆଷାଢ଼ର ଦ୍ଵିତୀୟ ଦିନ ପର୍ଯ୍ୟନ୍ତ ଏହି ପର୍ବ ତିନି ଦିନ ଧରି ଚାଲେ ପହିଲି ରଜ ମିଥୁନ ସଂକ୍ରାନ୍ତି ଓ ଭୂଧାହ। ବିଶ୍ୱାସ କରାଯାଏ ଯେ ଏହି ସମୟରେ ବାସୁମତୀ ମାତା ରାଜଶୀଳ ହୁଅନ୍ତି ତେଣୁ ଭୂମିକର୍ଷଣ ନିଷେଧ ହୋଇଥାଏ। କୁଆଁରୀ ଝିଅମାନେ ନୂଆ ପୋଷାକ ପିନ୍ଧି ପାନ ଖାଇ ଦୋଳି ଖେଳି ଏବଂ ପୋଡପିଠାରେ ଶ୍ରଦ୍ଧା ନାଁ ଏ ପୂର୍ବକୁ ବହୁତ ଉତ୍ସାହସହ ପାଳନ କରନ୍ତି। ମୋ ଟାଇମ ହେଇଗଲା।
ବଢ଼ିଆ ଲାଗିଲା